ହାଲୋ।
ହ୍ୟାଲୋ। ଆଜ୍ଞା। ନମସ୍କାର୍ ମ୍ୟାଡ଼ାମ୍। କଣ କରୁଚନ୍ତି?
ମୁଁ ଏଇଠି। କଥା ହୋଉଥିଲି। ବସିକି ମୋବାଇଲ୍ ଦେଖୁଥିଲି ଆଉ।
ଆଜ୍ଞା। ଆଉ ଆପଣଙ୍କର ସେପଟେ କଣ ସବୁ ପିକିନିକ୍ ସ୍ପଟ୍ ଅଛି? ବୁଲିବା ପାଇଁ କା?
ଆମର ଏପଟେ ପିକିନିକ୍ ସ୍ପଟ୍ ତ ନାହିଁ। କିନ୍ତୁ, ଯୋଉ ପୀଠ ଅଛି। ଆମର ଅ ଅ ଅଚ୍ୟୁତାନନ୍ଦଙ୍କ ପୀଠ ଜାଣିଛନ୍ତି? ନେମାଳ ଯୋଉଟା କୁହନ୍ତି। ହ୍ୟାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ାମ୍। ଯଦି ଆପଣଙ୍କୁ ମୋ କଥା ଶୁଭୁଛି, ମତେ କିଛି ବି ଆପଣଙ୍କ କଥା ଶୁଭା ହୋଉନି। ହ୍ୟାଲୋ।